ଜୟ ଜଗନ
ହାଲୋ ଆଉ ଜୟ ଜଗନ୍ନାଥ ଭାଇ।
ହଁ ଆଜ୍ଞା ଶୁଭୁଛି, ଜୟ ଜଗନ୍ନାଥ।
ହଁ ଆଜ୍ଞା, ଜୟ ଜଗନ୍ନାଥ। ହାଲୋ ଆଜ୍ଞା ଶୁଭୁଛି, ଆଜ୍ଞା ଶୁଭୁଛି?
ହଁ ଆଜ୍ଞା ଶୁଭୁଛି କୁହନ୍ତୁ?
ଜୟ ଜଗନ୍ନାଥ।
ଆପଣ କଣ କରୁଛନ୍ତି? ଜୟ ଜଗନ୍ନାଥ ଭାଇ।
ଏବେ ମେଘ ଏବେ ମେଘ ପକଉଛି, ଯେ ବାହାରକୁ ଯାଇହଉନି। ଘର ଭିତରେ ବସିଛି।
ଆଜ୍ଞା ଆଜ୍ଞା, ବର୍ଷା ତ ଆଜ୍ଞା ସମସ୍ତିଙ୍କ ଆଡେ ହଉଛି।
ହଁ ହଁ, ଆପଣଙ୍କ ଘରଟା କୋଉଠି?
ଆଜ୍ଞା, ଆମ ଘର କେନ୍ଦୁଝର ଜାଣିଛନ୍ତି?
ହଁ ହଁ
ଆଜ୍ଞା କେନ୍ଦୁଝରରେ ଆମ ଘର।
ଏବେ ତ ସବୁଆଡେ ମେଘ, ଘରୁ ବାହାରିହଉନି। ଘର ଭିତରେ ବସି
ଆଜ୍ଞା ଆଜ୍ଞା, ଘରେ ତ ଏଇତ ବାହାରକୁ ବାହାରିଲା ମାନେ, ଆଜ୍ଞା ଖାଲି କାଦୁଅ ଆଜ୍ଞା ପାଣି
ବର୍ଷା ପାଗ ସେଇଆ।
ଆଜ୍ଞା ଆଜ୍ଞା ସେଟାତ ସତକଥା।
ଆଉ କଣ ଖାଇଛୁ ଦି
ଆଜ୍ଞା, ମୁଁ ସକାଳୁ ଖାଇଥିଲି ସୁଜି ଉପମା ଖାଇଥିଲି।
ହଁ ହଁ, ତାପରେ ହଁ ମୁଁ ଇପି ଖାଇଥିଲି ମ୍ୟାଗି ଯୋଉ
ଆଜ୍ଞା।
ହ ସେଇ
ଆଜ୍ଞା ଆଜ୍ଞା।
ଆ ବ ଆ ବର୍ଷା ହେତୁ ହେଉଛି ପ୍ରାକୃତିକ ସବୁଠାରୁ ସୁନ୍ଦର ଏବଂ
ବସ୍, ଏବେ ତମ ଆଡ଼େ ଘଡ଼ଘଡ଼ି ବିଜୁଳି କଣ ମାରୁଛି କି ନାଇଁ?
ନାଇଁ ଆଜ୍ଞା ଘଡ଼ଘଡ଼ି ବିଜୁଳି ସେମିତି କିଛି ନାହିଁ।
ଆମର ଏପଟେ ମାରୁଛି ତ
ଆଜ୍ଞା ଆଜ୍ଞା, ନାଇଁ ଆଜ୍ଞା ବିଜୁଳି ଘଡ଼ଘଡ଼ି ନାଇଁ ବର୍ଷା ହଉଛି।
ହାଲୋ। ହା
ହଁ ଓଡ଼ିଶାରେ ସାଧାରଣତଃ ଆଷାଢ ହାଲୋ।
ହଁ ଆଜ୍ଞା ଶୁଭୁଛି।
ହଁ ଓଡିଶାାରେ ସାଧାରଣତଃ ଆଷାଢ ଏବଂ ଶ୍ରାବଣ ମାସରେ ବ ରୁ ବର୍ଷା ଋତୁରେ ପ୍ରଭାବ ଅଧିକ ଦେଖା ଯିବା ଦେଖିବାକୁ ମିଳେ। ଆ ପ୍ରାକୃତିକ ରୂପାନ୍ତର କୃତିକ ବର୍ଷା ଜଳ ଥି ତୁ ଟା ମୋ ମୁଣ୍ଡ ଖରାପ କରନା ହଁ ଆଉ ଜଳ ନ ହେଲେ ତ ଏ ଯୋଉ ଧାନ ରୁଆ ରୁଇ କି-କିଛି ହବନି।
ଆଜ୍ଞା ଆଜ୍ଞା।
ବର୍ଷା ଋତୁ ନିହାତି ମାନେ ଗୋଟେ ଆସିବା ଟା ବର୍ଷା ଦି ଛ
ଆଜ୍ଞା ଆପଣଙ୍କ ଆଡ଼େ ପୂଜା ପର୍ବ କଣ କେମତି ହୁଏ?
ହଁ। ଆମ ପର୍ବପର୍ବାଣି ହୁଏ। ରଥ ଯାତ୍ରା ଏଇ ଯୋଉ ବର୍ଷା ଋତୁରେ ଓଡ଼ିଶାର ପ-ପ୍ରସିଦ୍ଧ ରଥଯାତ୍ରା ଜାଣିଚନ୍ତି?
ଆଜ୍ଞା ଆଜ୍ଞା। ତ ଆମ ଆଡେ ତ ଆଜ୍ଞା କେନ୍ଦୁଝର କେନ୍ଦୁଝର ରେ ଯେହେତୁ ରହୁଛି ଆପଣ ଜାଣି ଥିବେ କେନ୍ଦୁଝରେ ତ ସବୁ ପୂଜା ପର୍ବ ହୁଏ।
ହଁ ହଁ ଏ ଚିତା ଲାଗି ଅମାବାସ୍ୟା ଏ ଯୋଉଁ ଅଛି ଗୋଟେ ପର୍ବଟେ ଜାଣିଥିବେ?
ଆଜ୍ଞା। ତାପରେ ଆଜ୍ଞା କଣ କୁହନ୍ତୁ ନା ଆମର ଏଠି କେନ୍ଦୁଝରରେ କଣ କୁହନ୍ତି ନା ଆମର ଗଣେଶ ପୂଜା ବହୁତ ବଡ଼ ଆକାରରେ ହୁଏ।
ଆଉ ଗଣେଶ ପୂଜା ଭାଲୁଗାଣୀ।
ନାଇଁ ଆମ ପଟେ କେ ଗଣେଶ ପୂଜା ହୁଏ, କାଳୀ ପୂଜା ହୁଏ। ତାପରେ ଆଜ୍ଞା ଦଶହରା ବି ହୁଏ।
ରଥ ଟାଣିବେ ହା ରହିଲୁ
ଆଜ୍ଞା ଗଣେଶ ଗଣେଶ ପୂଜାରେ ଆଜ୍ଞା ଆପଣ ଦେଖିବେ ଏଠି ଆମର କେନ୍ଦୁଝରକୁ ଯଦି କେବେ ଆସିବେ ଆପଣ ଦେଖିବେ ଆଠଟା ଦଶଟି ବଡ଼ ବଡ଼ ମୂର୍ତ୍ତି ମାନେ ଦଶ ଫୁଟ୍ ଏଗାର ଫୁଟ୍ ଏମିତି ମୂର୍ତ୍ତି ବନା ହୁଏ।
ଅ ହଁ ଏବେ ଆଉ କେମିତି ମାନେ ବାଜା ଫାଜା କେମିତି ବାଟୁଅନ୍ତି?
ଆଜ୍ଞା ଆଜ୍ଞା ଏଠି ଆଜ୍ଞା ସବୁ ମାନେ ଆପଣ ତ ଜାଣିଥିବେ ମ୍ୟୁଜିକାଲ ଅଛି କିଛି ଜାଣିଚନ୍ତି?
ହଁ ହଁ ହଁ ଆଧୁନିକ ଯୁଗ।
ଆଜ୍ଞା ମି ମାନେ ଡି ଜେ ନୁହେଁ ମାନେ ମ୍ୟୁଜିକାଲ ମାନେ ଯୋଉ ବସି କି ମାନେ ଆଜ୍ଞା କିଏ ସିଙ୍ଗର ମାନେ ଯୋଉ ଗୀତ ଗାଉଥିବେ ଗୋଟେ ଗୋଟେ ଏ ମାନେ ଟଲି ରେ।
ହଁ ବାଦ୍ୟ ଯନ୍ତ୍ର ଏ ଯୋଉ ବାଜା ଫାଜା ଯୋଉ ସେମିତି ହୁଁ।
ସେଇଟା ସବୁ ତ ସେଥିରେ ବସିକି ମ୍ୟୁଜିକାଲ ରେ ଗୀତ ଗାଆନ୍ତି।
ଅ ହଁ ଭଲ ଭଲ।
ମୁଁ ଆଜ୍ଞା ତାର ସାଉଣ୍ଡ କୁ ଇକୋ କରନ୍ତି।
ଅହୋ। ଆଉ ଏବେ ମାଛ ଫାଛ ଖାଆନ୍ତି ମେଘ ପାଗ ଆଜି ପୁଣି ରବବାର ଟା?
ହ
ହାଲୋ। ଆଜ୍ଞା ଶୁଭୁଛି? ଆଜ୍ଞା।
ହଁ ଆଜ୍ଞା ଶୁବୁଛି।
ଆ-ଆଜି ବର୍ଷା ପାଗ ପୁଣି ରବବାର ଟା ଅଛି କଣ ଆଇଁଷ ମାଇଁଷ ଖାଆନ୍ତି ନା ନାହିଁ?
ଆଜ୍ଞା ଆଜ୍ଞା ଆଜି ଆମର ମାଛ ହେଇଚି ସକାଳୁ ମାଛ ଅଣା ହେଇଥିଲା ମାଛ ହେଇଚି।
ହଁ
ତାପରେ ମାଛ ଭଜା ହେଇଛି ମାଛ ଭଜା ହେଇସାଇଲା ପରେ ତାପରେ ସକାଳୁ ପଖାଳ ଖାଇବି।
ଅ ହ ଖାଇନାହାନ୍ତି ମାଛ ଭଜା ହେଇଛି ଖାଇନାହାନ୍ତି ପଖାଳ?
ନାଇଁ ନାଇଁ ଆଜ୍ଞା ମୁଁ ଆସିଥିଲି ଟିକେ ବାହାରକୁ ଗଲେ ଖାଇବି।
ଆଉ ମେଘୁଆ ପାଗ ତ ପଖାଳ ଖାଇବ ଜ୍ୱର ହେଇଯିବ।
କଣ କହିଲେ?
ଏଇ ମେଘୁଆ ପାଗ ହେଇଛି ପଖାଳ ଖାଇବ ଜର ଜର ଜର ପୁଣି ହେଇଗନେ ହ ଅସୁବିଧା।
ନାଇ ନାଇ ଆଜ୍ଞା ସେମିତି କିଛି ନାହିଁ।
ବଡି଼ ବଡି଼ ଗରମ ରହିବ ନା।
ଆଜ୍ଞା ଆଜ୍ଞା ଗରମ ଭାତ ଯେହେତୁ ପଖାଳ ମାଛ ଭଜା ଟା ଟିକେ ଆଜ୍ଞା କଣ କହୁନ ଗରମ ଥାଏ। ଲଙ୍କାକୁ ଟିକେ ଲୁଣ ରସୁଣ ଦଳି ଦେଇକୀ ଖାଇଲେ ସେଇଟା ଟିକେ ଗରମ ହେଇଥାଏ ଦେହ।
ହଁ ହଁ ଆଉ ଘରେ କିଏ କିଏ ଅଛନ୍ତି?
ଆଉ ଆଜ୍ଞା କଣ କରୁଛନ୍ତି?
ଏବେ ଏବେ ମୁଁ ଖାଇବା ଖାଉଛି।
ଆଜ୍ଞା ଆଜ୍ଞା।
ଏଇ ମେଘୁଆ ପାଗ ଚା ଗ ଗର ଗରମ ଗରମ ପକୁଡି ଖାଉଛି ବସିକି।
କଣ କହିଲେ?
ଏଇ ମେଘୁଆ ପାଗ ଚା ଆଉ ଗରମ ଗରମ ପକୁଡି ବଶିକି ଖାଉଛି।
ଆଜ୍ଞା ଆଜ୍ଞା। ପକୁଡି କିଏ ଆପଣ ବନେଇଥିଲେ ନା କିଏ ବନେଇଥିଲେ?
ହଁ ହଁ ମୁଁ ବନେଇଥିନି ଥ
ହୁଁ
ହଁ ମୁଁ ମୁଁ ବନୁଏ। ନୂଆ ନୂଆ
କଣ କହିଲେ? ଆଜ୍ଞା।
ଏ ମୋ ଭାଇ ଜଣେ ପକୁଡ଼ି ବନୁଏ।
ଆଜ୍ଞା ଆଜ୍ଞା ତ ଆପଣ କେବେ ବନେଇଛନ୍ତି?
ମୁଁ କେବେ ବନେଇନି ବନେଇ ହବାର ମାନେ ବନଉଥିବାର ଦେଖିଛି।
ଆଜ୍ଞା ଆଜ୍ଞା।
ଆଉ କେମିତି କଣ ପ୍ରସ୍ତୁତି କରାଯାଏ ଆପଣ ଜାଣିଛନ୍ତି?
ଆଜ୍ଞା।
ଜାଣିଛନ୍ତି ଆପଣ ବନାନ୍ତୀ?
ଆଜ୍ଞା ପ୍ରଥମେ ବେସନ ଜାଣିଛନ୍ତି? ବେସନ କୁ ଆଣିବେ।
ହଁ।
ଆଜ୍ଞା ବେସନ କୁ ଆଣିକି ବେସନକୁ ବେସନ ରେ ପିଆଜ ଲୁଣ। ଆଉ ଭେସୁଆ ପତ୍ର ଜାଣିିଛନ୍ତୀ?
ହଁ ହଁ।
ଆଜ୍ଞା ଭେସୁଆ ପତ୍ର ପକେଇଦେବେ।
ଆଜ୍ଞା।
ପକେଇକି ତାକୁ ଗୋଳେଇଦେବେ ମାନେ ପାଣି ଦେଇକି ତାକୁ ଗୋଳେଇବେ ବେଶ ବେଶି ପାଣିଚିଆ କରିବେନି ଟିକେ କାଠୁଆ ଟାଇପର କରିବେ ଯେମିତି ହାତରେ ରହିିବ।
ହଁ ଏଇ ଆଣି
ଆଜ୍ଞା ତାପରେ ସେଥିରେ ଟିକେ ବେକିଙ୍ଗ ସୋଡା ଜାଣିଛନ୍ତି? ବେକିଙ୍ଗ ସୋଡା ପକେଇଦେବେ ପ ପକେଇଦେଲେ କଣ କହିଲେ ତେଲ ଟିକେ କମ ଟାଣିବ।
ଆଜ୍ଞା।
ଟା ଏ ଆଉ ଟିକେ ମାନେ କ୍ରିସପି ଟାଇପ ର ହବ।
ଅ ଆଜ୍ଞା ଆପଣ ବନୁନ୍ତି କି କେବେ ବାହାରେ କି ଘରେ
ବାହାରେ ମୁଁ ବନ ର ଯେତେବେଳେ ବାହାରିଥିଲି ମେସରେ ରହୁଥିଲି ତ ମୁଁ ବର୍ଷା ହେଲେ ଆମେ ବନଉ ସାଙ୍ଗ ମିଶିକି ଆମେ ବି ଗ୍ୟାସ ରଖିଥିଲୁ ନା ଖା ପାଖରେ ଯେତେବେଳେ ମନ ହୁଏ ବନେଇକି ଖାଇଦଉ
ଓହୋ ଆଉ କେମିତି କଣ ବନା ହୁଏ କହୁଥିଲେ?
ତାପରେ ଆଜ୍ଞା ସେ ଯୋଉ କହିଲି ଯୋଉ ବନେଇବେ ଯୋଉ ମାନେ ଟିକେ କାଠୁଆ କାଠୁଆ ଟାଇପ ର ତାପରେ ତେଲକୁ ଗରମ କରିବେ ରିଫାଇନ ଖାଇ ତଲ ମାନେ ଫ୍ରିଡ଼ମ୍ ନହେଲେ ଫର୍ଚୁନ୍ ନହେଲେ ନାଇ ଆପଣଙ୍କ ଅନୁସାରେ ଯହା ରୁଚି ତେଲ ଖାଇବେ ରୁଚି ତେଲ କି ଦେହ ପାଇଁ ଭଲ ନୁହେଁ।
ଆଜ୍ଞା ଆଜ୍ଞା।
ଆଜ୍ଞା ତ ଫିଡମ ତେଲ ବନେଇବେ ବନେଇକି ଆଜ୍ଞା। ନିଜ ସ୍ୱାସ୍ଥ୍ୟକୁ ଆପଣ ଯଦି ନିଜେ ଜଗିବେ
ଆଜ୍ଞା।
ତା ପରେ ଏବେ ବନେଇ ସାଈଲା ପରେ ସେ ଯୋଉ ବନେଇଥିବେ ଯୋଉ ଆଜ୍ଞା କା ମାନେ ଗୋଳେଇ ଥିବେ ଯୋଉ କହିଲି ପିଆଜ, ବେସନ, ଲୁଣ, ବେରସୁଙ୍ଗା ପତ୍ର ଦେଇକି
ଆଜ୍ଞା ଆଜ୍ଞା।
ଆଜ୍ଞା ଅଳ୍ପ ଅଳ୍ପ କରିକି ସେଥିରେ ପକେଇବେ ଆଜ୍ଞା ମାନେ ସେ ଯୋଉ ତେଲ ଆଜ୍ଞା ତେଲ ଯୋଉ ଗରମ ହେଇଚି ସେଥିରେ ପକେଇବେ
ଅ
ପକେଇକି ତାପରେ ତାକୁ ଛାଣିବେ ଆଉ।
ଓହୋ ତାପରେ ଏ ବର୍ଷା ପାଗକୁ ଖାଇବେ ଆଉ।
ଆଜ୍ଞା ଆଜ୍ଞା ବର୍ଷା ପାଗକୁ ଆଜ୍ଞା ପକୁଡି ସହିତ ଆଜ୍ଞା ଆଉ କଣ ମଜା ଅଛି। ଆଜ୍ଞା ଚା ତ ମୁଁ ପିଏନି ଆଜ୍ଞା ମୁଁ କଫି କରିକି ପିଏ।
ଅ ହ ଚା ପିୟନି?
ନାଇଁ ଆଜ୍ଞା ଚାହା ଯେହେତୁ ଟିକେ ମାନେ କଣ ଦେହ ଟିକେ ଗ୍ୟାସ୍ ହେଇଯାଉଚି ତ ଚାହା ଆମେ ଛାଡି ଦେଇଚି କଫି ପିଉ
ଓହୋ ଆଉ କେମିତି ଘରେ କେମିତି କଣ ଭଲ ସବୁ?
ଆଜ୍ଞା ଆଜ୍ଞ ଘରେ ସବୁ ଆମର ଭଲ।
ଆଉ କିଏ କିଏ ଅଛନ୍ତି ଘରେ?
ଆଜ୍ଞା ଘରେ ସବୁ ବାପା ଅଛନ୍ତି ମା ମୋର ଜଣେ ସାନ ଭାଇ ଆଉ ମୁଁ ଏବେ ବଡ ଅଛି।
ଅ ହ ତମେ ବଡ?
ଆଜ୍ଞା ମୋ ବଡ ମୋର ଏବେ ପଢାପଢି ସରିଲା ଆପଣ କେଉଁଝର ରେ ମାଇନିଂ କଲେଜ ଜଣିଚନ୍ତି?
ହଁ।
ଆଜ୍ଞା ସେଇଠି ମୁଁ ଏବେ ଡିପ୍ଲୋମା କରୁଥିଲି।
ହଉ କେବେ ଆମେ ଯାଉଁ କେଉଁଝର ଯାଉଁ କେଉଁଝର ଗନେ ପକୁଡି ତାନେ ଦବ।
ଆଜ୍ଞା ଆଜ୍ଞା ଆପଣ ଆସିବେ କେଉଁଝର ଆପଣଙ୍କୁ ବୁଲେଇ ଦେବି ଯେତିକି ଜାଗା ଅଛି ଆଉ ଆପଣ ଯାହା ଖଇବା ପାଇଁ କହିବେ ମୁଁ ବନେଇ କହିବେ ଯଦି କିଛି ନ ଆପଣ ଖାଲି ଥରେ କଲ କରିଦେବେ ଆ ଆପଣ ଥରେ କଲ୍ କରିବେ ସେଇଟା ମୁଁ କିଛି ନାହିଁ ଆପଣ ସେମିତି ନିଜର ଭାବିକି କଲ୍ କରିବେ।
ଆଜ୍ଞା ଆଜ୍ଞା ଆମେ ଆମେ ଆମେ ଯାଉଁ କୋଉ ଦିନ କେଉଁଝର କେଉଁଝର ମୁଁ ସାଙ୍ଗ ଦି ତିନି ଜଣ ବନେଇକି
ଆଜ୍ଞା ଆଜ୍ଞା ଆଜ୍ଞା କିଛି ନାଇଁ ପକୁଡି ଆପଣ ଯାହା ଖାଇବେ ଚିକେନ ଖାଇବେ ବନେଇଦେବି।
ଆଉ କି କେଉଁଝରେ କେମିତି କଣ କିଛି ଡ୍ୟାମ ଫ୍ୟାମ୍ କି କଣ ଜାଗା ଭଲ ଜାଗା?
କେଉଁଝର ତ ଆଜ୍ଞା ସାନ ଘାଗେରା ବଡ ଘାଗେରା ମାନେ ଭୀମକୁଣ୍ଡ ଅଛି।
ଆହା ଏଇଠୁ କେତେ ବାଟ ହବ କେଉଁଝର ରୁ କେତେ ବାଟ ହବ?
ସାତ ଆଠ କିଲୋମିଟ ର ହବ ବେଶୀ ନାଇ ପାଖରେ ହବ ସେରା ବି ଆସିଲେ ଆଜ୍ଞାା ଆସିଲେ ବୁଲେଇଦେବି ଆପଣ ଜାଗା ଯଉ ବୁଲଇଦେବି କେଉଁଝର ପୁରା ବଲେଇବି ଦେଖଦେବି ଗୋଟେ ଦିନରେ।
ଆଜ୍ଞା ଆଜ୍ଞା।
ଆଜ୍ଞା କାଲି ଆପଣ ମନେ ପକେଇବେ ଯେବେ ଆସିବେ ଆପଣ ଖାଲି ମତେ ଟିକେ ମନେ ପକେଇବେ। ଆଜ୍ଞା।
ଆଜ୍ଞା ଆଉ କଣ ଶିଖିଛନ୍ତି, ଆଜ୍ଞା ଆଉ କଣ ଶିଖିଚଣ୍ଟି ପକୁଡି କି ଚିକ୍ କେନ୍ ଫିକେନ କଣ ସବୁ ଶିଖିଛନ୍ତି?
ଆଜ୍ଞା ଆଜ୍ଞା ସବୁ ରୋଷେଇ ମତେ ଆସେ, ଆଜ୍ଞା।
ଆଉ ତାହେନେ ଭଲ ହେଲା ଆଉ କଣ ଭୋଜି ଫୋଜି କନେ ଆପଣ ତ ଅଛନ୍ତି
ଆଜ୍ଞା ଆଜ୍ଞା ହଉ ଆଜ୍ଞା ମୁଁ ରଖୁଛି କେତେବେଳେ ପରେ ଫାଙ୍କା ହେଲେ କଲ କରିବି।
ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା।
ଧନ୍ୟବାଦ।
ଧନ୍ୟବାଦ ଧନ୍ୟ